ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ବସିଛ ଆଉ, ତମେ କଣ କରୁଛ?
ମୁଁ ଏଇଠି ପଢ଼ଉଥିଲି ପିଲାଙ୍କୁ।
ପଢେଇ ସାରିଲଣି?
ଉଁ ହୁଁ। ଆଉ କଣ ଖାଇଥିଲ ଆଜି?
ମୁଁ ଖାଇଥିଲି ଆଜି ଭାତ, ଡାଲି, ଭଜା। ମିକଶ୍ଚର୍, ପୋଟଳ ଆଳୁ।
। ହୁଁ।
ଆଉ ଆପଣ କଣ ଖାଇଥିଲେ?
ମୁଁ ବି ସେଇ ଭାତ ଆଉ ଡାଲି ଥିଲା। ଆଳୁ ଭର୍ତା ହେଇଥିଲା ଆଉ ଶାଗ ଭଜା। ନାଇଁ ମୁଁ ଏ ଫୋନ କରିଥିଲି ତ ମୁଁ ପୁଅର ଟିକେ ଏଥରକ ଟେନ୍ଥ ଏକ୍ଜାମ ଅଛି ଆଉ ତାର କଣ ତାପରେ ଆଡ଼ମିସନ କଲେ ଭଲ ହବ? ମୁଁ ସେଇଟା ଟିକେ ବୁଝିବା ପାଇଁ ତମକୁ କଲ୍ କରିଥିଲି ଆଉ। ।
ତାହେଲେ ଆପଣଙ୍କର ପୁଅର କେତେ ପରସେଣ୍ଟ ଥିଲା କି ଟେନ୍ଥରେ?
ନା ନା ସିଏ ଏଇଥରକ ଦବ ପରୀକ୍ଷା।
ତ ଆଡ଼ମିସନ୍ କେଉଁଠି କରିବାକୁ କହୁଛନ୍ତି?
ମୁଁ ଭାବୁଛି ତାକୁ ସାଇନ୍ସ ପଢେଇବା ପାଇଁ କହୁଥିଲି କିନ୍ତୁ ସେ ତ ମନା କରୁଛି କହୁଛି ନାଇଁ ମୁଁ ସାଇନ୍ସ ପଢିବିନି ମୁଁ ଆର୍ଟସ ପଢିବି। ଆଉ ତମେ କଣ କହୁଛ ସେ କଣ ପଢ଼ିଲେ ଭଲ ହୁଅନ୍ତା?
ଉଁ ଆର୍ଟସ୍ ପଢ଼ିଲେ ଟିଚର୍ ଲାଇନରେ ଯିବ। ସାଇନ୍ସ ପଢ଼ିଲେ ସାଇନ୍ସରେ ଆଗରୁ ଯାହା ସ୍କୋପ୍ ଥିଲା ଏବେ ଆଉ ଏତେ ନାହିଁ? ୟା ତ ଯଦି ନୀଟ୍ ପଢ଼ିବ ୟା ଫାର୍ମାସିଷ୍ଟ କରିବ କିଛି ଆଗକୁ ତାହେଲେ। ଚଳିବ। ନହେଲେ ଆର୍ଟସ୍ କିମ୍ବା କମର୍ସ ପଢ଼ାନ୍ତୁ। ଆର୍ଟସ ବି କମ୍ପିଟିସନ୍ ହେଲାଣି। ଫେର୍ ବି ଏ ତାର ନଲେଜ୍ କେମିତି କଣ ଅଛି? କୋଉ ଲାଇନ୍ ରେ?
ହଁ ତାର ସେ ଭଲ ପଢୁଛି କିନ୍ତୁ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
ମୁଁ ଭାବୁଥିଲି କଣ କହିବି ଏଠି ଆମର କଣ ଭଲ କଲେଜ ସବୁ ଅଛି କଣ?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
କଣ ପ୍ରାଇଭେଟ କଲେଜ ସବୁ ଜାଣିଛନ୍ତି କି?
କୋଉ ଏରିଆ କଥା କହୁଛନ୍ତି?
କୋଉ ଭଲ କଲେଜ ଆପଣ ଜାଣିଥିବେ ଏ ମାନେ ସାଇନ୍ସ ଫାଇନ୍ସ ପଢିବା ପାଇଁ? କଣ ଭଲ କଲେଜ ଅଛି କି?
ଆ ସାଇନ୍ସ କଲେଜ ତ କଟକରେ ଅଛି ଗୋଟେ। ପ୍ରାଇଭେଟ। ଆଉ ଯାହା ଭୁବନେଶ୍ୱରରେ ଯାହା ସାଇନ୍ସ କଲେଜ ତ ଆଜିକାଲି ସବୁ ଠକିଲେଣି ତଥାପି ସେ ଯାହା ଗୋଟେ ଦିଟା କଲେଜ ଅଛି।
ନା ନା ମୁଁ କହୁଛି ଯେ ଯଦି ପ୍ରାଇଭେଟ ରେ କରିବା ଭଲ ହବ ନା ଗଭର୍ଣ୍ଣମେଣ୍ଟ ରେ କଲେ ଭଲ ହବ?
ଯଦି ଫିଲାହାର ବ୍ୟାକ୍ ଲାଗିବନି, ଭଲ ରହିବ, ନଲେଜ୍ ଅଛି ତ ଗମେଣ୍ଟରେ କରନ୍ତୁ। ଗମେଣ୍ଟ ସାର୍ଟିଫିକେଟ୍, ପ୍ରାଇଭେଟ୍ ସାର୍ଟିଫିକେଟ୍ ଛାଡ଼ିବ।
ହଉ।
ବୁଝିଲେ କି? ଆଉ ଯଦି ପିଲା ସେଇ ଟିକେ ମିଡିୟମ ଟାଇପର ଅଛି, ତାହେଲେ ତାକୁ ପ୍ରାଇଭେଟରେ ପଢ଼ାନ୍ତୁ। ଆଉ ଦେଖିକି ଯୋଉଟା ପଢ଼େଇବେ ସେଇଟା ବେଟର୍ ହବ, ଆଉ
ଉଁ
ଆରେ ତାକୁ ଟେକ୍ନିକାଲ ଲାଇନ୍ ବି ପୁରଇଲେ ବେଟର୍ ହେବ।
ନହେଲେ ଡିପ୍ଲୋମା ଫିପ୍ଲୋମାରେ କଣ ଭଲ ସ୍କୋପ ଅଛି କି?
ହଁ, ଡିପ୍ଲୋମା ଲାଇନରେ ପଶିଯିବ ଡିପ୍ଲୋମା ପରେ ଯେଦି ବି ଟେକ୍ କରିବ ତାହେଲେ ସେ ଭଲ ଜାଗାରେ ରହିପାରିବ। ଆଉ
ଆଗ୍
ଆଉ ଟିକ ଭଲ ସାଲେରୀ ବି ହେବ, ନହେନେ ଆ ଆଇ ଟି ଲାଇନ୍ ବି ଗଲେ ବେଟର୍ ହବ ବୁଝିଲେ କି?
ଆଜ୍ଞା। ସିଏ ତ ଭଲ ପଢୁଛି, କିନ୍ତୁ ନ୍ତୁ ମାନେ ବହୁତ ଟେନସନ କଣ କରିବ ରେଜଲ୍ଟ? ଆଉ ବାକି ଆ-ଆଗୁଆ ଟିକେ ଚୁଜ୍ ନ କଲେ କଣ ପଢିବା କଥା ସେତେବେଳକୁ ପୁଣି ହଇରାଣ ହବ। ତ ସେଥିପାଇଁ ଇଁକି ମୁଁ କହିଲି ତମେ ଟିକେ ଜାଣିଚ ତ ସିଏ ତ ଚାହୁଁଛି ଆର୍ଟ୍ସ ପଢିବା ପାଇଁ କି ଆର୍ଟ୍ସ ପଢିକି, ସିଏ କହୁଛି ଯେ ମୁଁ କମ୍ପିଟେଟିଭ ପାଇଁ ପ୍ରିପେୟାର ହେବି।
ଯି ସେ ଗମେଣ୍ଟ ପାଇଁ ପ୍ରିପେୟାର ହବ କି?
ହଁ, ସିଏ ଗମେଣ୍ଟ ପାଇଁକି ପ୍ରିପେୟାର ହବ।
ଯେଦି ଗମେଣ୍ଟ ପାଇଁ ପ୍ରିଫେୟାର୍ ହବ, ତାହେଲେ ଆର୍ଟସ୍ ପଢ଼ୁ। କମ୍ପିଟେଟିଭ୍ ବି ରେଡ଼ି ହେଲେ ତାର କଣ ହବ ସିଏ
ଏ ପକେଇ ପାରିବ ଆମର ଅମିନ, ଆରାଇ ଏ ହେଇଗଲା, ତାପରେ ଯେତିକି ଏସ୍ ଏସ୍ ସି ଓ ଏସ୍ ଏସ୍ ସି ସବୁ ଆଟେଣ୍ଡ କରିପାରିବ। ହଁ। ତାପରେ ଏ ଉ ଆମର ଟିଚର୍ ଲାଇନ୍ ଯାଇପାରିବ ଆର୍ଟସ୍ ପଢ଼ିଲେ, ଯିଲି ବି ଡ଼ି କଲେ ସେ ଟିଚର୍ ଲାଇନ୍ ଯାଇପାରିବ। ଏୟା ତ ଆନ୍ଧ୍ରା ବି ଡ଼ି ତ କରିପାରିବୁ ନହେଲେ ଗମେଣ୍ଟରେ। ତ ଓଡ଼ିଶା ଗମେଣ୍ଟ ବହୁତ ଟପ୍ ହେଇଗଲାଣି ପୁରା ହେଭିି ରିୟାଙ୍କ କଣ୍ଟେଷ୍ଟ
ରୀ କରିବା ବହୁତ କଷ୍ଟ ହେଇଗଲାଣି, ପିଲା ତ ଲକ୍ଷ ଲକ୍ଷ ପିଲା ପକଉଛନ୍ତି।
ହୁଁ।
ଆଉ ସିଏ ତ ପ୍ଲସ ଟୁ ପରେ ମୁଁ ଭାବୁଛି ଯେ ଯଦି ହବ ଇଣ୍ଟିଗ୍ରେଟେଡ ବି ଇଡିଟା ତାକୁ କରାଇଦବି। ସେଇଟାରେ ଟିକେ ସୁବିଧା ଅଛି।
ହୁଁ। ହଁ, ଇଣ୍ଟିଗ୍ରେଟେଡ ବି ଇଡ଼ି କରାଇ ଦିଅନ୍ତୁ ବେଟର୍ ହେବ। କାହିଁକିନା ପୁଣି ପ୍ଲସ ଥ୍ରି ପରେ ଆଉ ସେ କରିପାରିବନି। ସେଇଟା ହିଁ
ସିଏ କିନ୍ତୁ ଚାହୁଁଛି ଯେ, ଏଇ କମ୍ପିଟେଟିଭ ବଆ ପାଇଁ ପ୍ରପେୟାର। ହବ, ତାର ଟିକେ ଟିଚର୍ ଲାଇନରେ ଯିବାକୁ ଏତେ ଇଣ୍ଟ୍ରେଷ୍ଟ ନାହିଁ।
ଗମେଣ୍ଟରେ ପାଇବାକୁ ଇଚ୍ଛା ଅଛି କି? ଗମେଟ୍ ଜବ୍ କରିବାକୁ ଚାହୁଁଚି ସିଏ?
ହଁ-ହଁ।
ଗମେଟ୍ ଜବ୍ ହେଲେ ଏ ଏ ତାହେଲେ ଠିକ୍ ଅଛି।
ହ।
ଏଇ ପ୍ଲସ୍ ଟୁ କରୁ ସେ ଆର୍ଟ୍ସ୍ ରେ କରୁ କମ୍ପ୍ଲିଟ କରୁ। ଆ ୟା ତ ପ୍ଲସ ଟୁ କରିକି ସେ ପୁଅ ପିଲା ନା ସେ?
ହଁ ମୋ ପୁଅ ବା।
ଆ ତ ପୁଅ ହେଲେ ତ ସେ ପ୍ଲସ୍ ଟୁ କରି ଡିପ୍ଲୋମା କରି ତାକୁ ବିଟେକ୍ କଲେ ଭଲ। ଇଞ୍ଜିନିୟର ବି ବନିପାରିବ।
ତାକୁ ତ ମୁଁ ସେୟା ହିଁ କହୁଥିଲି, ମୁଁ କଇଲି କି ସେଇ ଡିପ୍ଲୋମା ଟା କରିଦେ, କରିକି ଆମର ବି ବହୁତ୍ ଚିହ୍ନା ଅଛ ଅଛନ୍ତି କୋଉ କମ୍ପାନୀ ଫପାନୀ ଦେଖିବା ପାଇଁ କହୁଥିଲି।
ନାଇଁ-ନାଇଁ ଭଲ କମ୍ପାନୀ ପଶିଯିବ ଭଲ ନଲେଜ୍ ଅଛି। ସିଭିଲ୍ ସେ କରୁସେ ସିଭିଲ୍ ଲାଇନ୍ଟା ଭଲ। କାଇଁନା ସିଭିଲ୍ ରେ ବହୁତୁ ଯେସେ ବିଲ୍ଡିଙ୍ଗ ହେଉ କିମ୍ବା ଆମର ବ୍ରିଜ୍ ହେଉ ରୋଡ଼। ମ୍ୟାକ୍ସିମମ୍ ରୋଡ଼ ଏବେ ଡେଭଲପ୍ ହେଉଚି। ତ ସିଭିଲ୍ଟା କରିଦେଲେ ବେଟର୍ ହବ, ୟା ତାର ସିଭିଲ୍ ହିଁ ଠିକ୍ ହବ ମୋ ହିସାବରେ, ନାଇଁ ତ ସେଇ ଆର୍ଟ୍ସ୍ କରିବ ଆଉ, ସାଇନ୍ସ ରେ ଆଜିକାଲି ଆଉ ନାହିଁ ମାନେ କମ୍ପିଟେସନ୍ ବହୁତ୍ ହେଇଗଲାଣି।
ହୁଁ ସେଇଥିପାଇଁ କି ମୁଁ ତ ତାକୁ କହୁଥିଲି ସେ କିନ୍ତୁ ଚାହୁଁନି, କହୁଚି ନା ମୁଁ କରିବିନି ଦୂର ବାଟ ଯିବାକୁ ପଡିବ। ଆଉ ଏମିତି କହୁଛି ମନା କରୁଚି ବାକି ଦେଖିକି କଣ କହିବ ମୁଁ ସେ ଥି ପାଇଁ ଆପଣଙ୍କୁ ଫୋନ୍ କଲି ମୁଁ କହଲି ପଚାରେ କଣ ଆପଣ କଣ ସଜେଷ୍ଟ କରୁଚନ୍ତି ଦେଖିବା।
ହଁ। ନାଇଁ-ନାଇଁ ସେ କରୁ, ସେ ଏଇ ଦି ଟାରୁ ଯେଉଁ ଦିଟା ଗୋଟେ ଚୁଜ୍ କରିବ ଆଉ ମାଇଣ୍ଡ ସେଟ୍ କରି ସେତବଳକୁ ସରୁ। ହଁ ଏ ଦିଟା ଲାଭ ଆଉ ବାକି ଲାଇନ୍ ବେକାର ଆଉ କିଛି ଫାଇଦା ନାହିଁ, ଏ କମର୍ସ କଲେ ବି ହବ ବ୍ୟାଙ୍କିଙ୍ଗ୍ ଲାଇନ୍ ରେ। କେବଳ ତାର ସ୍କୋପ୍ ସେଇ ବ୍ୟାଙ୍କିଙ୍ଗ ଲାଇନ୍ ଆଉ କିଛି ନାହିଁ।
ଆଜ୍ଞା।
ତେଣୁ ସେ ସାଇନ୍ସ ସରୁ, ପୁଅ ନା କଣ?
ପୁଅର ନାଁ ବା ଆଦିତ୍ୟ।
ହଁ ବଢିଆ ନାଁ ଟେ ଆଉ। ହଉ ଆଉ ତାକୁ ସେତିକି କମ୍ପ୍ଲିଟ୍ କରାଅ ତାପରେ ଦେଖିବା ଟେନ୍ଥ ସରୁ କେମିତି କଣ ରେଜଲ୍ଟ ନେଇକି ଆସୁ ସେଇ ହିସାବରେ ପକେଇବ ଦେଖିକି ଆଉ। ଆମର ଟେକ୍ନିକାଲ ଲାଇନରେ ହେଲେ ହୁଁ।
ଆଉ ତା ବାପା ବି କହୁଥିଲେ କି ସାର ଙ୍କ ପାଖରୁ ଟିକେ ବୁଝି ଦିଅ କଣ କହୁଚନ୍ତି।
ହଁ-ହଁ ସେଟା ଠିକ୍ କଥା ଯେ। ଏଁ, ମୁଁ କହିଲି କି ଟେକ୍ନିକାଲ ଲାଇନ୍ ନେଇ ଯୋଉଟା ସେଟା ବି ଖରାପ ନାହିଁ।
ହଁ ଏବେ ତ ଟେକ୍ନୋଲୋଜି ମାନେ ବହୁତୁ ଡେଭଲପ୍ ହେଇଗଲାଣି।
ହଁ। ତାପରେ ଟେକ୍ନିକାଲ୍ କରିକି ସେ ରେଲୱେ ରେ ବି ପକେଇ ପାରିବ। ହଁ, ରେଲୱେ ରେ ପ୍ରାୟ ସବୁ କିଛି କରିପାରିବ। ଡିପ୍ଲୋମା ନେ ବିଟେକ୍ କରିଦେଲା ମାନେ ଏପଟେ ପ୍ଲସ୍ ଟୁ ବି କରିଥିବ ମାନେ ସେ ରେଲୱେ ର ପରସେଣ୍ଟ୍ ଯା ହଉ ସିଏ ବି ମାନେ ଆଟେଣ୍ଡ କରିପାରିବ। ବୁଝିପାରିଲେ? ଏଲ ପି ଠୁ ନେଇକି ଟୋଟାଲ୍ ସେକ୍ସନ୍ ଠୁ
କଲ୍ କରିଥିଲି ମୁଁ କହିଲି ପଚାରି ଦିଏ, ଆଉ କଣ ଆଉ ସବୁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମର ଘରେ ଭଲ ଅଛନ୍ତି ସବୁ ଆଉ
ଆଜ୍ଞା।
ତୋମ ଘରେ ସବୁ ଭଲ ନା?
ହଁ, ହଁ ସମସ୍ତେ ଭଲ ଅଛନ୍ତି ଆଉ।
ମୁଁ ତୋମର ରୋଷେଇ କଣ ହେଉଛି ଆଜି?
କଣ ଯୋଉ କରିବି ସେ ଭାବୁଛି, ଦେଖେ ଯାଏ କଣ କରେ ଆଉ, ଆ ଆପଣ ଯାଆନ୍ତୁ କଣ କରିବେ ମୁଁ ସେଇଆା ଟିକେ ପଚାରିଦେଲି ଆଉ।
ରୁଟି ରୁଟି ଖାଅ ରୁଟି ଖାଇଲେ ରାତିରେ ଭଲ। ବୁଝିଲେ କି?
ଥିରେ ହବ।
ହଁ ରୁଟି ତ ସବଜି ଖାଅ ଭଲ। ହଁ ହଉ। ମୋର ଗୋଟେ କଲ୍ ଆସୁଛି, ମୁଁ ଟିକେ ରଖୁଛି ପରେ କଥା ହଉ ହୋ।